ମ୍ୟାମ ନମସ୍କାର।
ମ୍ୟାଡ଼ାମ ନମସ୍କାର କଣ କରୁଚନ୍ତି?
ହଁ ବସିଛି ଆଉ ଠାକୁର ପୂଜା ସାରିକି।
ଆଛା ଆଉ ଆପଣଙ୍କର ବର୍ଷା ହଉଚି।
ହଁ ହଉଛି ରାତିରୁ ହେଲେ ଏଇ ଜୋର।
ଆଛା ଆଉ ଖାଇବା ପିଇବା କରିସାରିଲେଣି।
ନାଇଁ ବୋ ସକାଳୁ ଆମର ସେମିତି କିଛି ଖାଉନି।
ଆଉ ଏକାଥରେ ଖରାବେଳେ ଖାଆନ୍ତି।
ଉଁ ହଁ ଖାଇଲା ସିସି ସେ ଏଗାରଟା ହେଇଯାଏ ଆଉ।
ରୋଷେଇ ହେଲାଣି।
ରୋଷେଇ ହେଇନି ଆମର ହବ ଯାଇକି ସେଇ ନଅଟା ପରେ ହବ ଆଉ। ଦଶଟା ଏଳକୁୁହବ। ହ ସେଇ ସେମିତି କିଛି ତ ଭାବିନୁ ପଚାରିବି ଆ ମାମାଙ୍କୁ ପଚାରିବି କହିଲେ କରିବୁ ଆଉ।
ଆଛା ଆପଣ ମ୍ୟାରେଜ କରିସାରିଛନ୍ତି।
ଆଜ୍ଞା ଏବେ ହେଇଚି।
ଅହୋ ନିଉଲି।
ଆଜ୍ଞା।
ଆଛା। ଆଉ ହୁଁ ଆଉ ସବୁ ଭଲ ଆପଣଙ୍କର।
ଆଜ୍ଞା ଆପଣ କଣ କରୁଛନ୍ତି?
ମୁଁ ଏଇ ବସିଛି ଛାତ ଉପରେ ଟିକେ ଟିକେ ବର୍ଷା ହଉଚି କି ଓଦା ହୋଉଚି ଆଉ ଆପଣଙ୍କୁ ଭଲ ଲାଗେ ଓଦା ହବା ପାଇଁ।
ହଁ ମତେ ଭଲ ଲାଗେ ମୁଁ ଓଦା ହେଇସାଇଲି ସକାଳୁ।
ହୁଁ ହୁଁ ଭଲ ଆଉ ଥଣ୍ଡା କିନ୍ତୁ ଧରିବ।
ଆଜ୍ଞା ଥଣ୍ଡା ହେଲେ ମେଡିସି
ହଁ ଆପଣଙ୍କ ଘର କୋଉଠି?
ଆମ ଘର ପୁରୀ ଡିଷ୍ଟରେ ମୁଁ ମ୍ୟାରେଜ କରିଛି କଟକ।
ଆଛା ଆଉ ପୁରୀରେ ଯଦି ଏଇ ଆମ ଦେବସ୍ନାନ ପୂର୍ଣ୍ଣିମା ଗଲା ଦେଖିଆକୁ ଗଲେ।
ଦେବସ୍ନାନ ପୂର୍ଣ୍ଣମା ମୁଁ ତ ପୁରୀ ହି ଯାଇ ଯାଇନି ଆଉ ଏବେ ମ୍ୟାରେଜ ହେଇଛି ଯେହେତୁ କିନ୍ତୁ ଏଇ ପାଖ ଖରେ ହେଇଥିଲା ଯାଇଥିଲି।
ଆଚ୍ଛା ଯାଇକିଁ ଦେଖିକି ଆସିଛନ୍ତି।
ଆଜ୍ଞା।
ଆପଣଙ୍କୁ ଭଲ ଲାଗେ ଜଗନ୍ନାଥଙ୍କ ପାଖକୁ ଯିବା ପାଇଁ। ପୁରୀରେ ଥିଲାବେଳେ ସବୁବେଳେ ଯାଉଥିବେ ନୁହେଁ।
ନାଇଁ ପୁରୀ ତ ଆମର ପ୍ରପର ପୁରୀ ନୁହଁ ଟିକେ ଦୂର ବାଟ କିନ୍ତୁ ଯାଏ ବୋହୁତ ଟାଇମ ଯାଇଚି।
ଆଛା ଆପଣଙ୍କ ଘରେ କିଏ ସବୁ ଅଛନ୍ତି ଶାଶୁଘରେ?
ଅଛନ୍ତି ମାମା ବାବା ଆଉ ଜଣେ ଦିଅର୍। ର ଆଉ ମୋ ସ୍ୱାମୀ ଆଉ।
ଆଛା ନଣନ୍ଦ ନାହାନ୍ତି।
ନାଇଁ ନାହାନ୍ତି।
ଆଚ୍ଛା ଆପଣଙ୍କ ଘରେ ବାପଘରେ।
ଆମର ସେଠି ସମସ୍ତେ ଅଛନ୍ତି ମୋର ମ ଦି ଭାଇ ଆମେ ଦି ଭଉଣୀ ତ ମୋ ବ ବଡ ଭଉଣୀ ଯେ ସେ ମ୍ୟାରେଜ କରିଦେଇଛନ୍ତି। ଆଉ ଭାଇ ବି ମ୍ୟାରେଜ କରିଛନ୍ତି ଭାଉଜ ଅଛନ୍ତି ଭାଉଜ ପୁଅ ଗୋଟେ ଛୋଟ ପୁଅ ଆମ ବାବା ବୋଉ ଅଛନ୍ତି ଆଉ।
ଆଚ୍ଛା ଆଉ ଆପଣଙ୍କୁ କଣ ଭଲ ଲାଗେ ରୋଷେଇ କରିବା ପାଇଁ ବେଶି।
ରୋଷେଇ ମତେ ସବୁ ଭଲ ଲାଗେ ମତେ ମାନେ ଏତିକି ମୁଁ ମନକୁ କିଛି କରିପାରିନି ମତେ ଯାହା କହିଲେ ମୁଁ ସବୁ କରିକି ଥୋଇଦେବି ସମସ୍ତିଙ୍କ ପାଇଁ।
ଆଉ କଣ ସେତିକି ତ ଭଲ ଆଉ ନନ୍ ଭେଜ୍ ରେ କଣ ବେଶୀ ଭଲ କରନ୍ତି।
ନନ୍ ଭେଜ୍ ତ ମାନେ ମୁଁ ଖାଏନି ମୋତେ ଏତେ ପସନ୍ଦ ନୁହେଁ କିନ୍ତୁ କରିଦେବି ଯେମିତିକି ଇ ଚିକେନ ହଉ କରିଦେବି ଆଉ ଅଣ୍ଡା ତରକାରୀ ହଉ ମାଛ ଉପରେ ସବୁ କରିଦେବି କିନ୍ତୁ ମଟ ଟନ ଫଟନ ମତେ ଟିକେ ଅସୁକିଆ ଲାଗେ ଯେହେତୁ ମୁଁ ଏସବୁ କରେନି।
ଚିକେନ କେବେ କରିଚନ୍ତି?
ହଁ କରିଛି।
କେମିତି କଣ କରନ୍ତି?
କେମିତି, ଫାଷ୍ଟ ତ ଚିକେନକୁୁ ଧୁଆ ହେଇକି ରଖାହବ। ମାନେ ଅଛନ୍ତି ମାନେ ଦି ତିନି ପ୍ରକାରିଆ ଆମେ କରିପାରିବା। ମୁଁ ଗୋଟେ ବିଷୟରେ କହୁଛି। ଆଉଁ ଫାଷ୍ଟ ଉଁ ତେଲ ପଡିବ। ତେଲ ଗରମ ହେଇସାରିଲେ ଯୋଉ ଗୋ ଟା ମସଲା ଆମର ପଡୁଚି, ସେଟା ସେଇଟା ପଡିବ। ତାପରେ ପିଆଜ ହେରିଆ ପକେଇକି ଟିକେ ଲୁଣ ପକେଇକି ଜଷ୍ଟ ଭଜା ହବ।
ତାପରେ ଟିକେ ନାଲି ପଡ଼ି ସାରିଲା ପରେ ଅଦା ରସୁଣ ପେଷ୍ଟ ଦିଆହବ। ଉଁ ଆଉ ତାପରେ ସବୁ ମସଲା ପଡିବ। ଚିକେନ ମସଲା, ମ ର ଜିରାଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ। ଆଉ ଗର ଗରମ ମସଲା ତ ଲାଷ୍ଟକୁୁ ପଡିଥାଏ। ସବୁ ପଡ଼ିକି ମସଲା ପରଜା ହବ। ଯାହାହେଲେ ପାଞ୍ଚେରୁ ଦଶ ମିନିଟ୍ ପରଜା ହବ ଭଲସେ, ଟିକେ ଟେଷ୍ଟ ଆସିବା ପାଇଁ। ଆଉ ଉଁ ତାପରେ ଆଳୁ ଭଜା ହେଇକି ରଖା ହେଇଥବ। କି ନହେଲେ ଜଣେ ଜଣେ ଅଛନ୍ତି ସିଝେଇ ଦଉଁସନ୍ତି ସେଇତରେ। ଆଉ ଆଳୁ ପକେଇକି ତାପରେ ପରଚିବେ। ତାପରେ ସେଥିରେ ଚିକେନ ପକେଇକି ତାକୁ ଟିକେ କଷା ହବ ଯାହାହେଲେ ଅଧ ଘ ଧ ଘଣ୍ଟା ମିନିଅମ୍ କଷା ହବ ସିଝିଆ ପାଇଁ। ଆଉ କଷା ହେଇସାରିଲା ପରେ ଉଁ ତାକୁ ପାଣି ଦେଇ କି ଟିକେ ସିଝେଇବା ପାଇଁ ଛାଡିଦେବେ କେତେ ତେ ପନ୍ଦର ମିଣ୍ଟି ଖଣ୍ଡେ ସିଝେଇବାକୁ ଛାଡିଦେବେ। ଆଉ ତାପରେ ଉଁ ହେଇ ସାରିଲା ପରେ ତା ଉପରେ ଉଁ ପକେଇ ଗରମ ମସଲା ପକେଇକି ଧନିଆ ପତ୍ର ହେରିକା ପକେଇକି ଘୋଡେଇଦବେ ଆଉ।
ଚିକେନ ଭଲ ଲାଗେ ଖାଇବାକୁ ଆପଣଙ୍କୁ?
ନାଇଁ ମତେ ଭଲ ଲାଗେନି। ବଟ ଉଁ ସେମିତି ତ ପ୍ରୋବ୍ଲେମ ଆସିଲେ କରିବାକୁ ତ ବାଧ୍ୟ ନା। ନ ଖାଇଲେ ଆଉ କରିବବାନି ନା କଣ?
ହଁ ମୁଁ ତ ଅଲଗା ପ୍ରକାର। ମୁଁ ଯଦି ଖାଇବିନି ଗୋଟେ ଜିନିଷ ଜମା କରିବିନି। ମୋର ମୁଁ ନା ମୁଁ ସତ କଥା ହଉଛି ମୁଁ
ହଁ ସେମିତି ତ ଜଣ ଜଣଙ୍କୁ ଅସୁକିଆ ଲାଗିବ ନ ଖାଇଲେ।
ହଁ ମୁଁ ଟିକେ ମଟନ ଖାଏ କିନ୍ତୁ ଏତେ ଭଲ ପାଏନି ମା ମାଛ ବି ଏତେ ଭଲ ପାଏନିଁ ମୁଁ ଟିକେ ଚିକେନ ଟିକେ ବେଶୀ ଭଲ ପାାଏ।
ନା ନା ମ୍ୟାରେଜ କରିନି ଆଉ ମୁଁ ଟିକେ ଚିକେନ ଭଲ ମୁଁ ଘରେ ଅଛି ଏଇନେ ମ୍ୟାରେଜ ଚାଲିଛି ଆଉ ହବ ଚାଲିଛି ଆଉ ଦେଖା ଦେଖି ଚାଲିଛି ହୁଁ ଦେଖା ଚାଲିଛି ଠିକ ହେଇନି ହବ ଆଉ
ଆଛା।
ସେଇ କଥା ହଉଚି ମୁଁ ଚିକେନ ଭଲ ପାଏ କିନ୍ତୁ ଉ ଯଦି ମୋର ଏଇ ଓସା ଫସା ଯେତେବେଳେ ପଡେ ମୁଁ କରେ ଆମର ଏଇ ଖୁଦୁରୁକୁୁଣି ଓଷା ଜାଣିଥିବ?
ଆଜ୍ଞା।
ହଁ ତ ଆଇଁଷ ଛଡିବାକୁ ପଡେ ମାସେ ଘରେ ଚିକେନ ଆଣିବେ କହିବେ କହିବେ ମୁ ମୁଁ ଖାଇବି ନା ମାନେ କରିବିନି ତମେ ଆଣିଛ ତମେ କର
ତା ପର୍ବ ଥିଲେ ଇଚ୍ଛା ହବନି।
ଇଚ୍ଛା ହପନି ନୁହେଁ ଗୋଟେ ଜିନିଷ ହଉଚି ରୋଷେଇ କରୁଥିବା ସେ ଗ୍ୟାସ ଟା ପୁରା ନାକ ବା ତ ମାନେ ନାକ ଭିତରେ ପଶି ପେଟ ଭିତରକୁ ପଳେଇବ। ହେଲା ଆଉ ଗୋଟେ ଜିନିଷ ଖାଇପାରୁନୁ ତୁମ ସେ ପୁରା ତୋ ପେଟରେ ଯାଇ ଘାଣ୍ଟି ହଉ ଥିବ ଇଛା ହଉଥବ ଖାଇବାକୁ ସେନ ତା ଅପେକ୍ଷା ଆମ ଘରେ ରୋଷେଇ ବି ହବ ଯଦି ଚିକେନ ହଉଥିବ ମୁଁ ଯେମି ଗୋଟେ ରୁମ କବାଟ ଦେଇ ପଶିବି ଯେମିତି ଗ୍ୟାସ୍ ମୋ ନାକ ଭିତରକୁ ନ ଯିବ ଯିବ ମାନେ ମୋ ପେଟ ଭିତରକୁ ପଳେଇବ ମୋ ଓଷା ମାରା ହେଇଯିବ।
ଆଜ୍ଞା ଆଉ ସେଇଟା ତ ସତ କଥା।
ହେଲା ମୁଁ ସେଥିପାଇଁ ମୁଁ ଜମା କରିନି ଆଉ ଯଦି ମୁଁ କରିମି ଆମର କରୁଥିମି ଖାଉଥିମି ହେଲା? ହୁଁ ମୁଁ ଟିକେ ଭଲ ପାଏ ଟିକେ ଚେକେନ ଏ ମାଛ ଫାଚ ମୁଁ ଏତେ ଭଲ ପାଏନି ଆଉ ମଟନ୍ ବି ସେତେ ଭଲ ପାଏନା ମୋର ଟିକେ ଚିକେନ କଙ୍କଡ଼ା ଚିଙ୍ଗୁଡି ଅଣ୍ଡା ଏଇ ସବୁ ମୋର ଟିକେ ପ୍ରିୟ ଆ ଆପଣଙ୍କୁ ସବୁଠୁ କଣ ଭଲ ଲାଗେ ଖାଇବାକୁ?
ମତେ ଭଲ ଲାଗେ ଛତୁ ଭଲ ଲାଗେ ଛ ଉଁ ଯଉ ଛତୁ ଭଜା ହଉ କି ତା ତର ତରକାରୀ ହେରିକା ହଉ ସେ ଯାହା କଲେ ଖାଇବି ଆଉ ପ ପୋଟଳ କୋରମା ହାରିକି ଭଲ ଲାଗେ। ଆଉ ତ ଆମର ଡେଲି ଡେଲିକା ଯୋଉ ଖାଇବାକୁ ହେଲେ ମତେ ଗୁପୁଚୁପୁ ବେଶୀ ପସନ୍ଦ।
ଆ ସେଟା ତ ମୋର ବି ବହୁତ ପସନ୍ଦ।
ଗୁପୁଚୁପୁ ଖାଇଲେ ତ ମୁଁ ଏତେ ଭୋକ ଶୋଷ ଭୁଲିଯିବି ଆଜ୍ଞା ସେଇଟା ସତ କଥା।
ହଁ ମୁଁ ତ ଯଦି ଯି ଯାଇଥିବି ଯଦି ସନ୍ଦ୍ୟା ବେଳେ ଯଦି ବଜାରରେ ଗୁପଚୁପ୍ ଖାଇକି ଆସିଥିବି ମୁଁ ଆଉ ରାତିରେ କିଛି ଖାଏନି। କିନ୍ତୁ ଦେହ ପାଇଁ ସେ ସବୁ ଭଲ ନୁହେଁ ନା ହଁ ଦେହ ଦେହ ପାଇଁ ସେ ସବୁ ଭଲ ନୁହେଁ ଦେହ ପାଇଁ ସେ ସବୁ ଖରାପ ଜିନିଷ କିନ୍ତୁ କିଏ ବୁଝିବ ସେ ସବୁ ଆମ ପାଟିକି ହଁ ଆମ ପାାର୍ଟି କି ସେ ସବୁ କେତେ ମାନେ ଭଲ ଲାଗେ ସେଟା ଆମେ ହିଁ ସବୁ ଜାଣନ୍ତି ଝିଅ ମାନେ।
ଆଜ୍ଞା।
ଆମର ସେଇ ସବୁ ପ୍ରତି ଦୁର୍ବଳତା ଥାଏ ମୋର ତ ମତେ ମାନେ ଆମ ଫାଷ୍ଟ ଫୁଡ ଆଇଟମ ରେ ମତେ ଚିକେନ ପକୋଡା ଭଲ ଲାଗେ। ରୋଲ ଭଲ ଲାଗେ ଚାଉମିିନ ଭଲ ଲାଗେ ଗୁପଚୁପ୍ ଭଲ ଲାଗେ ଏଭଳି ତ ବହୁତ ଜିନିଷ କେତେ ଆହୁରି ବାହାରିଲାଣି ସବୁ ଆମର।
ହଁ ସେଇ
ହଁ ଭେଜ ନନ ଭେଜ ର ବହୁତ ଆମର ବାହାର ପଡିଲାଣି ଏବେ କି ଆଉ ପାଟିକେ ଭଲ ଲାଗୁଥିବା ଜିନିଷ କିନ୍ତୁ ମୁ ଦେହ ପାଇଁ ଆମର ଭଲ ନୁହେଁ ସେଟା ବି ଜାଣିଛି। ହଁ ଆଉ ପିଠାପଣା କଣ ସବୁ ଶିଖିଚନ୍ତି? ନା ମୁଁ ଖାଇନି ଖାଇବି ଆଉ ମାନେ ପିଠାପଣା କଣ ସବୁ ଶିଖିଚନ୍ତି?
ମୋ ପିଠା ମୁଁ ତ ମାନେ ମ୍ୟାରେଜ କରିଦେଲି ଟିକେ ଜଲଦି ଆଉ
ହୁଁ।
ଶିଖିନଥିଲି ଯେତିକି ମାମା ଆମ ମାମା ମାନେ ଆମ ବାପା ଘର ଯଉ ପୋ ଯୋତିକି ଶିଖିଛି ସୁଜି ପିଠା ଆଏ ଯୋଉ ସୁଜି ପିଠା ହୁଏ ଗୋଲ ଗୋଲ ସେଇଟା କରିଦେବି ମାନେ ମୁଁ ସେଇଟା ଏକା ବି କରିଦେବି ମାନେ କାହାର ହେଲ ଦରକାର ପଡିବନି ଆଉ ଯଦି ଆମେ କରିବା ଯୋଉ ଆରିସା ପିଠା ଯୋଉ। ସେ ସବୁ ହେଲେ ଦି ଜଣ ଯାହାହେଲେ ଦି ଜଣେ ନକଲେ ହଇରାଣ ହେବେନି ଜଣେ ଯାହାହେଲେ ଛାଣିବ ଆଉ ଜଣେ
ହଁ ହଁ ଟିକେ ଦରକାର ଶେଷବୁ ପାଇଁ ଟିକେ ଦି ଜଣ ଦରକାର।
ଏସବୁ। ଆଉ ଆଉ ଏତେ ସବୁ ପିଠା ଉପରେ ବେଶୀ କିଛି କରିପାରିବେନି ବ
ପୋଡ ପିଠା ଜାଣିନାହାନ୍ତି?
ହଁ ପୋଡ ପିଠା ଆଜିିକାଲି ଯୋଉ ସବୁ ୟୁଟ୍ୟୁବ ରେ ଭିଡିଓ ଆସୁଛି। ସବୁ ଦେଖି ଦେଖିଆ କରିଦଉଛି ଆଉ।
ସେମାନେ ବି ଯୋଉମାନେ ୟୁଟ୍ୟୁବ ରେ ବି ଯୋଉମାନେ ପକଉଛନ୍ତି ସେମାନେ ବି ନିଜ ମନରୁ କରୁନାହାନ୍ତି ହେଲା। ସେମାନେ ସେଇ ୟୁଟ୍ୟୁବୁ ଦେଖିକି ଗୋଟେ ୟୁଟ୍ୟୁବ ରୁ ଦେଖିକି ଆଉ ଜଣଙ୍କ ଇଏରେ ମାନେ ଜଣଙ୍କ ଚ୍ୟାନେଲ୍ ଦେଖିକି ନିଜ ଚ୍ୟାନେଲରେ ପଉଛନ୍ତି ନିଜ ମନରୁ ଯୋଉମାନେ। କରିଥିବେ। ହେଲା ସେମାନେ ପୂର୍ବରୁ ପ୍ରଥମ ପ୍ରଥମ ଯୋଉମାନେ ଖୋଲିଥିବେ ୟୁଟ୍ୟୁବ ଚ୍ୟାନେଲ। ମାନେ ମନରୁ ଖୋଲିଥିବେ ଏବେ ଯୋଉମାନେ ସବୁ କରି କରି ଆଗକୁ ପହଞ୍ଚୁଛନ୍ତି ସି ସବୁ ସେଇ ମାନେ ଲୋକଙ୍କୁ ୟୁ ୟୁଟ୍ୟୁବ ରୁ ଦେଖିକି ହି କରୁଛନ୍ତି ଆମେ ବି ଚାହିଁବା ଗୋଟେ ଖୋଲିବା ପାଇଁ ଆମେ ସେ ଲୋକଙ୍କ ୟୁଟ୍ୟୁବ ରୁ ଦେ ଦେଖିକ ଜିଷ କରିକି ଆମେ ପକେଇଦବା ଲୋକ କଣ ଆସି ଦେଖୁଛନ୍ତି ଆମେ କା ୟୁଟ୍ୟୁବ ରୁ ଦେଖି ପକେଇଥିଲେ।
ଆଜ୍ଞା।
ହୁଁ ଏବେ ଟିକେ କଣ କରିଛନ୍ତି ଜଣଙ୍କ ଇଏକୁ। ଉଁ ଦଶ ଜଣ ସେଇ ଗୋଟେ କଣ୍ଟେଣ୍ଟ ପକଉଛନ୍ତି ଏମିତି ହିଁ ଚାଲିଛି ସବୁ ଏବେ ଣିକି ଦୁନିଆ।
ହଁ ସେଇଆା ତ ଆଉ।
ଫିଲ୍ମ ହେଲେ ବି ସେଇୟଆ ଜଣେ ଏଇ ଫିଲ୍ମ କରିଥିବ ସେଇ ଫିଲ୍ମ କି କପି କରିକି। ସମସ୍ତେ କରୁଛନ୍ତି ଦୁନିଆ ପୁରା ଭେଜାଲ ପୁରା ଭେଜାଲ ହେଇଗଲା ଦୁନିଆ। ଆଉ ତା ସାଙ୍ଗରେ ମଣିଷ ବି ସବୁ ହେଇଗଲେଣି।
ହଁ ସେମିତି।
ହୁଁ ଆଉ କଣ କରିବା ଆଉ କୋଉ ଠାକୁରଙ୍କୁ ବେଶୀ ଭଲ ପାଆନ୍ତି?
ମତେ ବେଶୀ ଭଲ ଲାଗନ୍ତି ଜଗନ୍ନାଥ ମହାଦେବ ଆଉ ଆମର ହନୁମାନ।
ଆଚ୍ଛା ପୁରା ମୋର ମୋର ଯାହାବି ପସନ୍ଦ ଆପଣଙ୍କୁ ବି ସେଇଆ ଆଉ।
ହୁଁ। ଆମ ଗାଁରେ ଅଛନ୍ତି ପ୍ରସିଦ୍ଧ ହନୁମାନ ମାନେ ଯାହା କହିବ ସେୟା ସବୁ। କିଛି ହବ।
ହଉ ମେଡମ ମୁଁ କାଟିକି ଆଉଥରେ କରୁଛି ରୁହନ୍ତୁ।
ଓହୋ।